ଏଇ ଆମେ ଏବେ ଆସିଥିଲି ଯୋଉ ପାରାଡାଇଜ କୁ ନବା ପାଇଁ ଖାଇବା ଟିକେ ମୋ ପାଇଁ ତ।
କଉ ଖାଇବ ପା।
ଏଇ ଯୋଉ ଲଞ୍ଚ କରିବା ପାଇଁ। ହୁଁ ହୁଁ। ଏବେ ଏବେ ଆସିଲେ। ଶୁଣୁନ କଣ ହେଇଛି ମାନେ ଯଷ୍ଟ। ଏ ଏବେ ପହଞ୍ଚିଲି ମାନେ ହଠାତ୍ ଗୋଟେ ଅ ବସରେ ବାଡେଇ ଦେଇଛି ଗୋଟେ ଗାଡି ଟାକୁ। ଆ ପୋଲିସ ଯାଇକି ଠିଆ ହେଇଥିଲା।
କୋଉଠି?
ଏଇଠି ଆମ ଏଇ ହାରଡ ଜାଗରେ ଯୋଉ ଅଛି ଗୋଟେ ଅ ହୋମ ଟାଉନ ଅଛି ଜାଣିଛ?
ହଁ।
ହଁ ତା ଆଗରେ ଯାଉଛି।
କେମିତି କଣ ମାଡ ହେଲା?
ମୋ ଆଇଲା ବେଳକୁ ସେ ପୋଲିସ ଥିଲା ଶହେବାର ଥିଲା ସେଠି ଠିଆ ହେଇଥିଲା। ପାସେଞ୍ଜର ଥିଲେ ସେଠୁ ଗୋଟେ ଗୋଟେ ଆଉ ଗୋଟେ ଗାଡି ଆସିଲା ଏଠୁ ହେରେ ତାଙ୍କୁ ବସେଇଦେଲେ ଏଠୁ ଗଲା ଗାଡି। ପୋଲିସ ଭ୍ୟାନ୍ ପଛ ପଛେ।
କେତେବେଳେ ହେଲାଣି?
ଆ ଏବେ ଗଲ ଯାଇ ସାରିଲେଣି।
ମାନେ ବସ ବାଡି ଦେଇେଇଛି ମାନେ କଣ କାହାକୁ କିଏ ବାଡେଇଛି କହିଲ?
ମୁଁ ଆସିଲା ବେଳକୁ ବସ ଗୋଟେ ଠିଆ ହେଇଥିଲା ସେଠି ପୋଲିସ ଥିଲା ସେଇ ବସ୍ ବାଲା ସେ କଣ୍ଡକ୍ଟର ସେଠି ଥିଲେ ସବୁ।
ଆମ୍ବୁଲାନ୍ସ ଆସିଥିଲା ନା ନାଇଁ?
ଆମ୍ବୁଲନ୍ସ ନାହିଁ।
ସେ ଯିବେ ବୋଧେ ମେଡିକାଲ ଆଉ।
ମେଡିକାଲ କାହାର କିଛି ହେଇନି ତ? ନା ସେଇ ଯୋଉ ବୋଧେ ଏଟା ଗାଡି ଟା ଆଉ।
ଲୋକ ଭିଡ ହେଇ ନାହାନ୍ତି?
ଲୋକ ଭିଡ ଥିଲା ବା ସେଇଥିପାଇଁ ତ ମୁଁ ଗଲି ଦେଖିବା ପାଇଁ ଆଉ କିଛି ନଥିଲା କିଛି କିଏ ଆକ୍ସିଡେଣ୍ଟ ହେଇଥିଲା ଜଣା ପଡ଼ିଲାନି। ଖାଲି ପୋଲିସ ବାଲାହେଇକି ଫଟୋ ଫଟ ଉଠଉଥିଲେ।
ତ ତମେ ବର୍ତ୍ତମାନ ହୋଟେଲ ରେ ଅଛ ନାଇଁ କି?
ହୁଁ।
ତମ ଖାଇବାକୁ ହେଇନି ତିଆରି?
ନାଇଁ ଭିଡ ଟିକେ ଅଛନ୍ତି ତ ଆଉଡର ଟା ଟିକେ ରଖିବା ପାଇଁ ଲେଟ ହଉଛି ତାଙ୍କୁ।
ତମେ ସେଇଠି ଏକା ଥରେ ଖାଇ ଦେଇକି ଆସୁନ ହେରି ତମେ ଆଣିକି କାଇଁ ଆସୁଛ?
ନାଇଁ ଟିକେ ରୁମ କୁ ଗଲେ ଟିକେ ଭଲ ବସି ବେଶୀ ଲଗେଇ ଖାଇବୁ ନା ଆଉ ଟିକେ ଯଉ ଶାନ୍ତି। ଆଉ ଏଠି ମିଳିବ।
ହଁ ଠିକ ଅଛି ତା କେତେ ପ୍ଲେଟ କେତେ ଟଙ୍କା ନଉଛି?
ଏଇଟା ଆମର ରହୁଛି ଦୁଇଶହ ଟଙ୍କା ପ୍ଲେଟ ଗୋଟେ ବିରିୟାନୀର ଦାମ୍।
ଦୁଇଶହ ଟଙ୍କା ନା?
ହଁ।
ଆଉ ମିଲ୍ ଫିଲ୍ କଣ ଦିଆ ହଉଛି ନା ନାଇ ଖାଲି ବିରିୟାନୀ?
ନାଇଁ ଫାଷ୍ଟ ଫୁଡଟା କଡଟା।
ଓହୋ। ତମେ କି ସବୁବେଳେ ତ ସେଇଠୁ ଆଣୁଛ?
କଣ କହିଲ? ହଁ ହଁ। ଏ ବିରିୟାନୀ ଗୋଟେ। ବିରିୟାନୀ ଗୋଟେ।
ଆଉ ତମ ଘର କାମ କେତେ ବାଟ ଗଲା?
ହ ଘର କାମ ତ ହେଇଗଲାଣି ଖାଲି ଯାହା ଦ୍ୱ -ଆ ଯୋଉ ଇଏ ହବ ପୂଜା ହେଇକି। ଘର ଦୁଆର ବ ପ୍ରବେଶ କରାହବ ଆଉ।
ଆଉ ସବୁ ତାଏଲେ ହେଇଗଲାଇଁ ରେଡି।
ଯେ ଖାଲି ପଇସା ଟିକେ ମୋ ଦରମା ଟା ଆସିନି ତ ସେଇଟା ଆସିଲେ। ଖାଲି ଘ ଯୋଉ ଭୋ - ଅ -କେମିତି ଜାଣିଥିବ ତ ଘର ପ୍ରବେଶ ହେଲେ କଣ କଣ ହୁଏ ଭୋଜି। ଭାତ କୁଣିଆ ଡକେ ଲୁଗାପଟା କର କେତେ କଣ କରିବା ପାଇଁ ପଡେ ଜାଣିଥିବ।
ହୁଁ।
ଉଁ।
ଆମେ ଗୋଟେ ଭୋଜି କରିବୁ ବା ଏବେ ଭୋଜି କରିବୁ ଯେ। ସତର ଜଣ ପିଲା ହଉଛନ୍ତି ହେଲା କି। ସତର ଜଣ ପିଲାରୁ। ଆମର କେତେ କଣ ଆସିବ ସବୁ ଆମର ହବ ଆଇଟମ କଣ କଣ ହବ ମୁଁ ଆଗେ କ
ଆ
ଆଇଟମ ହବ ଜିରା ରାଇସ ହବ। ତାପରେ ଡାଲି ସାଧା ଡାଲିଟେ ହବ। ତାପରେ ଚିକେ ଚିକେନ୍ ତରକାରୀଟା ହେବ ସାଲଟ। ପାମ୍ପଡ଼ ଆଉ ଚିଲି କୋବି ଟା।
ଚିଲି ପନିର ହବ ହଁ।
ତ କେତେ କଣ ମାନେ ଆସିବ ମାନେ କଣ କହିଲ ମତେ। ରାଇସ୍ କେତେ ଆସି ମାନେ ଚାଉଳ କେତେ ଆଣିବି।
ଖାଇଲା ଭଳିଆ ପିଲା ଅଛ ତ।
ଖାଇଲା ଭଳିଆ ମାନେ ହଁ ସେମିତି ଆଭରେଜ ପିଲା ଅଛନ୍ତି ଖାଇଲା ଭଳିଆ ଆଉ।
ଦେଖ ଯଦି କଣ ଚିକେନ କଣ କରିବ ଦେଶୀ ନା ବି ଇଏଗୁଡା ବ୍ରଏଲର ଗୁଡା।
ଆ ଦେଶୀ।
ଦେଶୀ ସବୁ ପକୋଡା ବି ଦେଶୀରେ କରିବ।
ପକୋଡ଼ା ବଏଲର।
ବଏଲର ରେ କରିବ ନା ଦେଖ ପୋକୋଡା ପାଇଁ ତମେ ଯଦି ଖାଇବା ପିଲା ଅଛ ତାହେଲେ ଛଅ କିଲୋ ଭଳିଆ ଆଣ ଭାରି। ଛଅ କିଲ ପାଞ୍ଚ କିଲ ଆଣିଲେ ଭାରି ବି ହେଇଯିବ ଟୋଟାଲ ମିଶିକି। ସେଇ ଏଗାର କିଲୋ ଦଶ କିଲୋ ଭିତରେ ହେଇଯିବ ଆରାମସେ।
ହଁ।
ଉଁ ତାପରେ ଚାଉଳ ତ କଣ ବାସୂମତୀ ଚାଉଳ ନା ଆଉ କୋଉ ଚାଉଳ ଆଣିବ। ଫ୍ରା ଏଡ ଯୋଉ ଜିରା ରାଇସ ପାଇଁ ବାଶୁମତି ବାସ ମତି ଚାଉଳ ସେଇ ତିନି କିଲୋ ଭଳି ତା ସାଢେ ତିନି କିଲୋ ଭିତରେ ଆଣଭାରି।
ହୁଁ।
ଆଉ ପନିର ସାତଶହ ଗ୍ରାମ ଭଳିଆ ଆଣଭାରି ଆଉ।
ହଁ।
ଡାଲି କିଲେ ଦ-ଦି କିଲେ ଡାଲି କିଲେ ଡାଲି ହେଇଯିବ ହର ଡାଲି ଯଦି ହବ।
ହୁଁ।
ହୁଁ। ଡାଲି ଚିକେନ ଯଦି ହବ ଡାଲି ବେଶୀ ଖାଇବା ପାଇଁ ପସନ୍ଦ କରନ୍ତିନି ପିଲା ପ୍ରାୟ। ଯଦି ଆଉ କଣ ମାଛ ଫାଚ କଣ ହବ କି ମାଛ ଫାଚ କଣ ହବ।
ନାଇଁ ନାଇଁ ଛତୁ ଛତୁ ପକୋଡା ହବ।
ଛତୁ କଣ ବଟମ୍ ଛତୁ ନା ପଳ ଛତୁ ହବ।
କଢ ଛତୁ ବୋଧେ।
ହ କଢ଼ ଛତୁ କଢ଼ ଛତୁୁରାଗ ଏବେ ଦର ବହୁତ ନାମ ହେଇଯାଇଛି ଚାରିଶ ଟଙ୍କା ପଡୁଛି କିଲ।
ହଁ ସେ ତିନି କିଲେ ଆଣିବାକୁ ପଡିବ ଆଉ।
ହଁ ତିନିକିଲ ଭଳିଆ ହେଇଯିବ ଆରାମସେ। ଆଉ ଏବେ ତ ଗ୍ୟାସ ଦ ଦାମ୍ ବହୁତ ବଢିଯାଇଛି। ତିନି ହଜାରେ ଚାରି ହଜାରେ ଏଇଭଳା ଗ୍ୟାସ୍।
ହବା।
ଆଉ ତମର ଜାଗା ଫାଗା ଅଛି ନା ପୁଣି ଆଣିବ? କୋଉଠି କରିଅ ପିକ୍ନିକ ସ୍ପଟ କଉଟା?
ଧଉଳି ପାଖାପାଖି କଣ ଗୋଟେ ସାଙ୍ଗଟା ଅଛି ସେ କହୁଥିଲା। ଧଉଳି ପାଖାପାଖି କରିବା ବୋଲି।
ଧଉଳିରେ ବି ମିଳିଯିବ ବାସନ କୁସନ ସବୁ। ଟିକେ କିନ୍ତୁ ରେଟ୍ ଅଧିକ ପଡେ।
ଯାହାହେଲେ ଗୋଟେ ଟପ କେତେ ପଇସା ପଡିବ?
ହଁ, ତାଙ୍କ ଯଦି ଦଶ ଟଙ୍କା ହେଇଥିବ! ତମକୁ ସେ ପଚାଶ ଟଙ୍କା ଷାଠିଏ ଟଙ୍କା କହିକି ନେବେ ଏମିତି।
ହୁଁ।
ଙ୍କ ଇଛା ସେ ଯେତିକି ମାନେ ମୁହଁ ଦେଖିକି ଏଆ କରନ୍ତି ଆଉ।
ହୁଁ।
ଯଦି ତାଙ୍କ ସହିତ କିଛି ବାର୍ଗେନିଂ କରିପାରିବ ତ ଭଲ କଥା। ନହେଲେ ତମଡୁ ଠଗି ନେବେ।
ବାର୍ଗେନିଂ କରିବ ମାନେ କଣ? ସିଏତ ସିଏ କହୁଥିଲେ ସେଟା ଫିକ୍ସ ରେଟ୍ ବୋଲିକା ଆଉ।
ଏମଦି। କରାଯାଏ। ମାନେ ଯୋଉ ତାଙ୍କ ସହିତ ଜୋତି ଲାଗିକି ତମେ ପଇସା କମେଇବ। ଧର ଯଦି ମୁଁ କହିବି, କମେ ମୁଁ ଜି ଟପ୍ ବାଲା ତମେ ମୋଠୁ ଟପ୍ ନବାକୁ ଚାହୁଁଚ, ମୁଁ ଏଇନେ କହିବି ହଜାର ଟଙ୍କା ତମେ କହିବ ନାଇଁ, ଶହେ ଟଙ୍କା ଏଇଟା ହଉଛି ଆଉ ନାଇଁ ନାଇଁ ଶହେ ଟଙ୍କା। ଶହେ ଟଙ୍କ ଶହେ ଟଙ୍କା ଏମିତି ବାର
ସିଏ ବି ଏମିତି ବାର୍ଗେନିଂ କରିବେ କି ହଁ ତମେ କମେଇଦଲ ତିନିଶହ ଚାରିଶହ ଟଙ୍କା କମେଇଦେଲ କି ଦୁଇଶହ ଟଙ୍କା ଟା କଁପେ ଏମିତି ହଜାରରୁ ମୁଁ ଡା ଶହେ କହିପାରିବି କି?
ନାଇଁ ନାଇଁ ସେପା ହେଇପାରବନି। ଆଁ ହ୍ୟାଲୋ!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
ଆଉ ରୋଷେଇ କିଏ ଫୁଣି କରିବ? ହଁ ତୁମ ପିଲା ଭିତରେ କେହି ନାହାନ୍ତି?
ଅନେୱ ଅନିଲ।
ହ୍ୟାଲୋ! କେହି ପିଲା ନାହାଁନ୍ତି ତମର?
ପିଲା ସବୁ ଅଧା ଆଧୀଆ।
ଓ ମାଇଁ ଗଡ ମିଶିକି କରିଦେଲେ, ହେଇଯିବ ନହେଲେ ତମେ ଫୁଣି ରୋଷେଇଆ ଯଦି ଆଣିବ ସିଏ ପୁଣି ନବ ହଜାର ଟଆଁ।
ହଁ ସିଏ ବି ପଇସା ସେଇ ଗୋଟେ ମ୍ୟାଟ
ହୁଁ।
ହୁଁ, ଚାଲୁ ଆଉ କଣ ହଉଛି କଣ ନାହିଁ ଆଉ ହେଲା କି? ହଁ ଝିଅ ପିଲା ପୁଅ ପିଲା ସବୁ ମିଶିକି ବା ହେଉଛନ୍ତି, ସତର ଜଣ। କିଏ ଜାଣିଲା ଝିଅ ପିଲା ତ ଖାଲି ଆଜିକାଲି ଖାଲି ରିଲସ୍ ଧରି ଆଉ ସିଏ ପା ଖାଲି ରିଲ୍ସ କରିବେ ଆସିଲେ।
ଟିକ୍ ଟିକେ ଲାଇନରେ ରହିଲ ମୁଁ ପେମେଟ କରୁଛି।
ହଉ ପେମେଣ୍ଟ କରିଦିଅ।
ଟିକେ ଟିକେ।
ନିଜେ
ହ୍ୟାଲୋ!
ଏଇ ହେଲା କି?
ନା ହେଇନି ବା ହେଇନି ବା। ଆ ପେମେଣ୍ଟ ବ୍ୟାକ୍ ହଉନି ବା କଲା ଟା କାଟିଲେ ଯାଇକି ହବ। ବ୍ୟାକ୍। କହୁନି ବା କଥା ହେଇଯିବା ଆଉ କଲେ ମୁଁ ନେଇଯିବି।
ତୁମର ଡାଇରେକ୍ଟ୍ କାଟିଲେ ହଉନି କି ଡାଇରେକ୍ଟ୍ ନାହି କି କଟିବା ଟା ଡାଇରେକ୍ଟ୍
ହଁଇନିବା ହଁ ହେଲା ହେଲା।
ହଁ।
ଟିକେ ଲାଇନରେ ରୁହ, ମୁଁ କଲ କରୁଛି କଥା ହଉଛି। ଟିକେ ଲାଇନ ରେ ରହିଥାଅ ହେଲା।
ହଁ।
ଭାଇ ପାଣି ବୋତଲ ପଇସାଟା ଦେବେ। ଆାଇଏଲାତ ଆଉ କେ ଗରମରେ ବି ଏ ଝାଳ ରେ ଖାଇ ହଉନି।
ହ୍ୟାଲୋ।
ହେଇଗଲା ହେଇଗଲା ରୁହ।
କଲ କଟିଯିବ ପା କହିଦିଅ।
ହ୍ୟାଲୋ।
ହଁ ମୁଁ କହିଲି ଆଣିକି ଆସିଛୁ ଏବେ।
ହଁ ହଁ ନେଇକି
ମୁଁ କହିଲି ତମ ଯୋଉଠି ରହୁଛ ସେଠୁ ଫା ରେଷ୍ଟ କେତେ ବାଟ। ମୁଁ କହିଲି ତମେ ଯୋଉଠି ସେଠୁ ଫା ତମେ ଯୋଉଠି ରହୁଛ ସେଇଠୁ ଫାରାଡାଇସ୍ ଟା କେତେ ବାଟ
ଏ ଚାଲିକି ମୁଁ ଆସିଥିଲି।
ହୁଁ।
ଚାଲିକି ଆସିଥିଲି ବା।
ହଁ ମୁଁ କହିଲି କେତେ ବାଟ ହବ?
ଏଇ ହବ ସାତଶହ ମିଟର, ସାତଶହ ମିଟର।
ସାତଶହ ମିଟର, ତମେ ଏବେ ହଁ ତମେ ଏବେ ରୋଡରେ ଚାଲୁଚ ବୋଧେ।
ହଁ ରୋଡରେ ଯାଉଛି ବା ସେଥିପାଇଁ ଗାଡି ସାଉଣ୍ଡ ଟା ଶୁଭୁ ଥିବ।
ତ
ଆଉ କଣ କରିବା ସେ ରାସ୍ତା ପାଖରୁ ତ ଆଣିବା ପାଇଁ ପଡୁଛି ନା। ଆଉ ଆମେ ଆଉ ଘରକୁ ଆଉ ସେ ଡେଲିଭରି କରିପାରିବନି। ଆ ନିଜେ ଯାଇକି ଆଣିବାକୁ ପଡୁଛି ଆଉ। ଗାଡି ମୋର ଘରେ ଅ ଛି ଏବେ ମୁଁ ଏଇଠି ବାହାରେ ଏବେ ଯୋଉ ସଫ୍ଟୱେର କମ୍ପାନୀରେ ଅଛି ତ। ତ ସେଠି ପୁଣି ଏଚ୍ଆର ଗୋଟେ ଜାଗାରେ ଅଛି ତ ସେଇଠି ପୁଣି ତାଙ୍କ ଗାଡି ନିଜେ ପଠଉଛନ୍ତି, ପର୍ସନାଲି ଗାଡି ସେମାନେ କାର ପଠଉଛନ୍ତି ମତେ ନବା ପାଇଁ ରୁ ରମ୍କୁ ଆସୁଛନ୍ତି।
ହ ହୋ।
ତ ଡ୍ୟୁଟି ଟାଇମରେ ତ ଏଇ ଫ୍ରି ଟାଇମ ରେ ଟିକେ ଏମିତି ଚାଲିକି ଯିବା ଚାଲିବାଟା ବି ଭଲ ମୁଁ ଆଉ ଅଫିସ ଯାଉଛି ମୁଁ ଆଉ ଚାଲି ପାରୁନି ନା। ଏସି ରେ ବସା ହଉଚ ତ ଏଇଥିପାଇଁ ଟିକେ ଚାଲିକି ଆସିକି ଯିବାକୁ ପଡୁଛି ଆଉ କିଛି ନାହିଁ ଠିକ ଅଛି। ହୁଁ ଆଉ ଖିଆପିଆ ସରିଗଲାଣି।
ନାଇଁ ତମେ ଆସିଲେ ମିଶିକି ଖାଇବା ପା ମୁଁ ତମକୁ ଅପେକ୍ଷା କରିକି ବସିଚି ହଁ।
ହଉ ଠିକ ଅଛି। ଆଉ ତମର କଣ ହେଇଥିଲା ଆଉଜି ଖାଇବା?
ଖାଇବା ଯେ ହେଇଚି ପା ଅଣ୍ଡା ତରକାରୀ।
ଅଣ୍ଡା ତରକାରୀ ଗୁଡା ତ ଭଲ ଲାଗୁନଥୁବ ସେଇ ଯୋଉ ତରକାରୀ ଯୋଉ ବନାଏ।
ଓହଁ ବା ଭଲ ଲାଗୁନି ବାଧ୍ୟରେ ଖାଇବା କଥା ଆଉ କରିବା କଣ? ତମ ପାଖରେ ସିନା ପଇସା ଅଛି ତମେ କିଣିକି ଖାଇଦଉଚ ଆମ ପାଖରେ କଣ ପଇସା ଅଛି?
ଆରେ ପଇସା ରଇବ ତମ ପାଖେ କାଇଁ ରଇବନି ତମ ତମ ଟାଇମ ନାହିଁ ଏବେ ତମ ପାଖେ ପଇସା ହବ ପାଇଁ ଟା ଟାଇମ୍ ତ ଆସୁ ମୋ ଟାଇମ ଆସିିବାରି ସେଇଥିପାଇଁ ମୋ ପାଖେ ପଇସା ଅଛି।
ହୁଁ।
ସମସ୍ତଙ୍କ ପାଖରେ ଗୋଟେ ଗୋଟେ ନିର୍ଦ୍ଦିଷ୍ଟ କାଳ ଥାଏ ଟାଇମ ଟାଇମ୍ ଆସେ ମାନେ ପଇସା ରହିବା ପାଇଁ। ଏବେ ମୋ ପାଖରେ ଅଛି କାଲି ମୋ ପାଖ ତ ତମ ପାଖେ ଥିବ ଫୁଣି ମୁଁ ତମକୁ ପସନ୍ଦ ମାଗିବି ନା ନାଇଁ?
ହୁଁ।
ହୁଁ ସେଇଦିଆ।
ତମେ ଗାଁକୁ ପଳେଇବ ତାହେଲେ ପହଦିନ ସତରେ ନା। ତମେ ଗାଁକୁ ପରଦିନ ପଳେଇ ତାହେଲେ ସତରେ।
ହଁ ବା ପଳେଇବି ସରିଗଲାଣି ତ ମୋର ଏବେ ପ୍ରୋ-ପ୍ରୋଜେକ୍ଟ ଟା।
ହଁ।
ତ ଖାଲି ଯା ଗୋଟେ ଇଣ୍ଟରଭ୍ୟୁ ଆସିବ ମତେ ଡାକିଲେ ମୁଁ ଖାଲି ଆସିବି ଆଉ।
ହୁଁ। ତମେ କୋଉ-କୋଉଠିିକି ଯିବ?
ମୁଁ ଯିବିି ଢେଙ୍କାନାଳ।